ହୁଁ କଁ କରୁଛ? କଁ କରୁଛ?
ଦିଦି ନମସ୍କାର।
ନମସ୍କାର, କଣ କରୁଛ?
ହେଇ ଶୋଇଛି।
କଁ କରୁଚି, ମୁଁ ଏଇଠି ବସିଛି ଆଉ। ଖାଇସାରିଲଣି, ଖାଇସାରିଲୁଣି? କଣ ରୋଷେଇ?
କଣ ଖାଇଲେ?
ମୁଁ ଭାତ ଆଉ ଟମାଟୋ ଆଳୁ ସିଝା ସେକା
ଆପଣ ଟିକେ ଯଦି ଦାଣ୍ଡ ପଟେ ଯାଇକି ବସନ୍ତେ ତାହେଲେ ମୁଁ ଚିରୋପ୍ରକୃତ ହୁଅନ୍ତି।
ମୁଁ ଦାଣ୍ଡପଟେ ହିଁ ବସିଛି। ଆଉ କଣ ଖାଇଛୁ, କଣ ଖାଇଛୁ?
ମୁଁ ଖାଇଛି ରୁଟି କି ବାସି ତରକାରୀ।
ଭେରି ଗୁଡ଼୍।
ରୁଟିି ରୁଟି କି ବୁଟ ବୁଟ ଆଳୁ ତରକାରୀ। ମେଡିସିନ୍ ଆଉ ଖାଇଛି ଗୋଟେ ଆଉ ଗୋଟେ ଖାଇବି। ଆଉ ଆପଣଙ୍କ ଦେହ କେମିତି ଅଛି?
ମୋ ଦେହ ଭଲ ଅଛି। ଆଉ ଆପଣଙ୍କର?
ହଁ ମୋର ବି ଭଲ ଅଛି।
ଭଲ ଅଛି ଫାଇନାଲି।
କଣ କହିଲେ?
ତାହେଲେ ଏବେ ଠିକ୍ ଠାକ୍ ଅଛନ୍ତି, ତାହେଲେ।
ହଁ ଠିକ୍ ଠାକ୍ ଅଛି ଖାଲି ଟିକେ ଝଡ଼ି ଗଲିଣି ଆଉ।
ହଉ ଆଉ।
ଆଉ କଣ ଖାଇଥିଲେ?
ଘରେ ସବୁ ଅସୁବିଧା କଣ କରିବି।
ହଁ
କଣ କହିଲେ?
ଗୋଟେ କଥା ପନ୍ଦର ଥର ଆଉ ଭଲ ସବୁ।
ହଁ ଭଲ ଆ ଆପଣଙ୍କ ପାଠ ଠବଟା କେମିତି ଚାଲିଛି?
ପାଠ ପଢ଼ା କିଛି ତ ପାଠ ଶାଠ ପଢ଼ୁନି ପଢ଼େଇବି ପତରେ
ଆଉ ଯଉ
ଖଣ୍ଡ କତି ଆଜି ର ଏନ ଡ ଛଟି ହେଇଯାଇଛି।
ଆଚ୍ଛା।
ପୋଷ୍ଟ ପୋଣ୍ଡ ହେଇଗଲା କଲେଜ୍ ନହେଲେ ଆଜି ଦୁଇଶହ ପଚଶ ଟଙ୍କା କ୍ଲାସ୍ ଓଟେ ମ ମିସ୍ସଲା ଆର
ରବିବାରେ କଣ କଲେଜ ଖୋଲା ଯେ ରବିବାରେ ଆପଣ କ୍ଲାସ କର ଯିବେ ନା କଣ?
ହଁ ରବିିବାର ପିଲା ଆସିଥିଲେ କଲେଜ ପିଲାଙ୍କର ଦୁଇଶହ ପଚାଶ ଟଙ୍କା ମୋର ଲସ୍ ଆସିଛି। ଗଟେ କ୍ଲାସ୍ ଥିଲାର
ଆଛା। ଏମିତି କଥା ତାହେଲେ।
ହଁ
ଆଉ କଣ କୁହନ୍ତୁ?
ହଉ ରଜ କେମିତି କଟିଲା ଆପଣଙ୍କର?
ହୁଁ ରଜ ତ ବହୁତ ବକାରାଶ।
କାହିଁ କହିଲ ସୁଧା। କାହିଁ କଣ ହେଲା ଅସୁବିଧା।
ଏଇ ଟିକେ ଦେହ ଖରାପ ଥିଲା ତ ସେ ଟିକେ
ଅହ ଏବେ ଭଲ ହେଇଗଲା।
ହଁ ହଁ ଏବେ ଭଲ ହେଲା।
ହଁ ଜଣାପଡ଼ିୁଛି ଏତେ ବୁଲାବୁଲି ସବୁ ଚାଲିଛି ଆଉ।
ହୁଁ ଯିବାକୁ ପଡିବଉ ଥରେ ଚେକିଂ ପାଇଁ।
କଦିନ
ଆଛା।
ଆସିନି ଉପରୁ ଆ ପିରାରୁ କା ଆସିିନ୍ଦା
ଆଛା ଉପରୁ ଅଫିସରୁ କଲ ଆସିଛି ତାହାଲେ
ହଁ
ହୁଁଁ
କାଲି ଟିକେ ଡକ୍ଟର ସକାଳେ କଥା ହେବି ଝଗଡା ଟିକେ ହବ ତାଙ୍କ ହାତରେ
ତାପରେ ଯାଇ ହଉ ବର୍ଷା ହଉଛି ନା ନାଇଁ ତମ ଆଡେ? ହୁଁ
ହୁଁ ହୁଁ ନାଁ ବର୍। ଝିପିପି ହଉଥିଲା ଛାଡି ଯାଇଥିଲା ଆଉ କଣ ଖାଇଥିଲା ଆଜି ସନ୍ଧ୍ୟାବେଳେ ଆପଣ?
ସନ୍ଧ୍ୟାବେଳେ କାମ କିଛି ଖାଇ ନାହିଁ।
ଆଉ
ମୋ ଆଖି କଉଦିନ କେଜାଣି କ୍ଲିୟର ହବ ମୁଁ ଜାଣି ପାରୁନି।
ହବ ହବ।
କେତେ ଦିନ ଲାଗିବ ତଥାପି।
ଆଉ ଆ କାଲି ଭିତରେ ହେଇଯିବ କାଲି କ୍ଲିୟର ହେଇଯିବ।
ଅଲରେଡି ହେଇଗଲାଣି ମୋର ସପ୍ତାହେ ହବ ଆର ରବିବରେ ଭଲ ହେଇଥିଲା। ସପ୍ତାହ ହେଇଗଲା ଆଉ କଣ ଆର ରବିବରେ ମୋର ଆଖିକି କ୍ଲିଅର ହେଇଯାଇଥିଲା ପୁରା।
ଆପଣ ମୋବାଇଲ ଟା ଦେଖୁଛନ୍ତି ନା ସେଥି ପାଇଁ।
ଓଁ ତୋର ଭାଇ ଏତେ ଦିନ ଯାକେ ନଥିଲା।
ମୋ ମୋବାଇଲ ଦେଖୁଥିଲି କି।
ନାଇଁ।
ହୁଁ ମୁଁ ମୋବାଇଲ ପୁରା ବନ୍ଦ କରିଦେଇଥିଲି।
ଉଁ ହୁଁ ଜଣାପଡୁଛି ମୁହଁ ରୁ।
ପଢୁଛି କଣ ବଉକୁ ବଚାରନି।
ଆର ରବିବାରେ ମୋର ଟିକେ ମୋର ଟିକେ ଇଏ ଥିଲା ସୋମବାର ଦିନ ହ ଭଲ ହେଇଗଲା ମୋର ସୋମବାର ନା କଣ ଆଖି ପୁରା। ଏବେ ଏଠି ହେଇଗଲାଣି ଶାତ ଦିନି ଖଣ୍ଡେ ଦେଖାଯାଉନି ଭଲରେ କୁଆଡେ, ଝାପ୍ସା ଝାପ୍ସା ଜଣା ପଡୁଚି, ରା
ହଁ ସେଇଟା ଝାପ ତୁ ଡ୍ରପ୍ ପକଉଚୁ ସେଥିପାଇଁ ତୋର ଝାପ୍ସା ଟା ଯାଉନି। ଡ୍ରପ୍ ଲିମିଟ ହଉଛି ପାଞ୍ଚ ଦିନ। ସେ ଡକ୍ଟର ମତେ କହିଥିଲେ ହେଲେ ପାଞ୍ଚ ଦିନ ବଗ ପା ଦିନୁ ବେଶୀ ପକେଇବନି କିନ୍ତୁ ଯେତିକି ଥର ଲାଗି କହିଛନ୍ତି ଦିନୁ କି ସେତିକି ଥର ପକେଇବା
ପାଞ୍ଚ ଦିନ ମତେ ତ କହିଲେ ଯେ ମତେ ସେ ମତେ ସେ କହିଲେ କି ମତେ କହିଲେ କି ତମେ ଏବେ ବେଶୀ ହେଇଛି ତ ଦିଇ ଦିଇଟା ପକାଇବ ଚାରିଥର ପକେଇବ। ତାପରେ ଯେତେବେଳେ କମି ଆସିବ ଜାଇଁଲୁ ତାପରେ ତିନି ଥର ପକେଇବ। ତାପରେ ଦିଇଥର ପକେଇବ ଯୋଉ ଡ୍ରପ୍ ଟା ଦିଥର ଯୋଉ ଗୋଟେ ଥର ଲାଗେ ପ ରୋସେଇ କଥାବଥା ମୁଁ ଏବେ ପକଉନଥିଲି ମୁଁ ଏବେ ଯଦି ପଚାରିଲି ସାର୍ ମତେ କହିଲେ ଯେ ଆଖି କ୍ଲିୟର ହେଇନି ସେଥିପାଇଁ ଝାପସା ଦେଖା ଯାଉଛି।
ନା ନା ହେଟା ଆଖି ମୋର ବି ମୋର କଣ ମୁଁ ଦେଖିଛ ଡ୍ରପ୍ ପକେଇବାରେ ମୁଁ ଯୋଉ ଆଖି ମୋର ତତେ କହୁଥିଲି ଦେଖାଯାଉନି ଦେଖାଯାଉନି ମତେ ଠିକରେ। ସେତେଳେ ମୁଁ ତ ଡ୍ରପ୍ ପକଉନଥିଲି ଆଉ।
ଆଚ୍ଛା ଆଉ ପକେଇବେନୀ କିନ
ନା ଡ୍ରପ ପକା ନା ଡ୍ରପ୍ ପକେଇଲେ ଝାପସା ହିଁ ଦେଖାଯିବ।
ବହୁତ୍ ସାଙ୍ଗ ତ କହୁଚନ୍ତି ଡ୍ରପ ପକା।
ନା ନା ଡ୍ରପ ପକା ନା ଆଉ। ବେଶି ପକେଇଲେ ଭଲନାହିଁ ଆଂଟି ବା ଇଓ ଟିକ ଟା। ଯେତିକି ବି ତୋର ଅଛି ମାନେ ଇମୁନିଟି ସେଟ ବି ମରିଯିବ। ସେଥିପାଇଁ ମତେ କହିଥିଲେ ପାଞ୍ଚ ଦିନ ପକେଇବ ପାଞ୍ଚ ଦିନରୁ ଗୋଟେ ଦିନ ବି ଅଧିକ ପକେଇବନି। ହେଲେ ପାଞ୍ଚ ଦିନିରେ ତମ ଆଖି ପୁରା କ୍ଳିଅର। ଝାପ୍ସା ଦେଖାଯିବ ସେଟା ସ୍ୱାଭାବିକ। ଆଖିଟା କ୍ଲିଅର ହବ ନା।
ଉଁହୁଁ ପୁଣି ତ ଆଖି କାଲି ମୋର ନାଲି ପଡ଼ିଯାଇଥିଲା।
ହିଁ ବା କେ ରିଆ ସବୁ ମରିକି ସଫା ହଉଚନି ମୋର ତ ଏବେ ବି ଲେଞ୍ଜେରା ହଉଛି।
ହୁଁ।
ହୁଁ ଆଉ କଣ କୁହନ୍ତୁ?
ହଁ ପିନୁ ଖବର କଣ ଭଲ ସବୁ? ଏବେ ତାର ଯୋଉ ଅପରେସନ ହେଇଥିଲା କଣ ହେଲା ଅପରେସନରେ ସବୁ ଏ ତାର କିଡ଼ନୀ ରେ ଷ୍ଟୋନ ହେଇଥିଲା।
ତାର କଣ ହେଲା କେଜାଣି ମେଡିସିନି ଖାଉଚନ୍ତି।
ଧନ୍ୟରେ ହେଇଥିଲା ନା ହେଇନି ମ ତାର ହେଇଥିଲା ନା ହେଇ ନଥିଲା? ଓଃ। ଆଉ ସିଏ ଏବେ ଯୋଉ ସୋଲାର ସିଷ୍ଟମ ଗୁଟେ କଲିଙ୍ଗ କରୁଚି କେମତି କଣ?
ତାକୁ ତାହାଲେ କଲ କଲ ଛନ୍ତି ସେ କଲ କରିଚି ଆଉ।
କେତେ ଘଣ୍ଟା ଡ଼ିଉଟି?
ସକାଳ ନଅରୁୁ ଆଠେ।
ରାତି ଆଠେ ଏ?
ଗଲେ ରାତି ସାତେ ପୁରା ଭୁଲ କହିଲି ଆଠେଟା କହିଦେଲି ସାତେ।
ରାତି ସାତେ
ହୁଁ।
କିନ୍ତି ଯିବା ଆସିବା କରୁଚି କିରେ ତାଙ୍କ ଗାଁକୁ ପୁଣି?
ସାଇକେଲରେ।
ଇଏ ହୋ
ଏବେ ଟିକେ ବର୍ଷା ପକଉଚି ତ କହୁଚି ରେନିକୋଟ ଆଣିବି ରେନିକୋଟ ଆଣିବି।
ଓ କେ ଯାଉଚି?
ଓଦା ହେଇକି ଗୋଟେ ଥିଲା ପୁରୁଣା ରେନିକୋଟ ତ ସେଟା କହୁଚି ପିନ୍ଧିକି ଯାଉଥିଲା ବୋଲି। ପ୍ୟାଣ୍ଟ ଟା ଚିରି ଯାଇଚି ତ କହୁଚି ଓଦା ହେଇଯାଉଚି ଡ୍ରେସ ଗୁରା।
ଓହୋ ତୁ ବ୍ଲୁଟୁଥ୍ ଟା କେତେବେଳେ ମଗେଇବୁ ସରିଗଲା ପରେ?
ବ୍ଲୁଟୁଥ୍ ମଗେଇବା ପୂଜାକୁ କହ ମଗେଇଦବ ବ୍ଲୁଟୁଥ୍।
କୋଉ ପୂଜା? ସିଏ କାଇଁ ମଗେଇବ କିରେ ଭଲ କଥା ସେ।
ଯଦି ମଗେଇବୁ ଭଲଟେ ମଗା ନହେନ ନାଇଁ।
ନାଇଁ ହେଇଟା ଭଲ ପଡ଼ିବ ମୁଁ ହେଇଟା ଥାଉ ମୋର ଚଳିବ। ଛଅଶହଅନେଶତ୍। ଭଲ ପଡ଼ିବ ବୋଲି କହୁଚି ତ ସେ ମାନସ।
ହୁଁ ତାକୁ ତ ମୁଁ ପଚାରିଥିଲି ସେଇଥିରୁ ଗୋଟେ ସିଏ ମତେ ପଚାରୁଚି କୋଉଟି ଆଣିବା କହ।
ଏହେ ବୋପା ମା ମତେ କେନ୍ତି କହିଲା ଏଇଟା ଆଣେ ବୋଲି।
ହୁଁ ଖାଲି ବେଷ୍ଟ ସେଲର ଦେଖି ଦେଲେ କଣ ହବ? ତା ରେଟିଙ୍ଗ ଫେଟିଙ୍ଗ ସବୁ ଦେଖିବାର ଅଛି ଜିନଷର।
ଓହୋ। ମୋର ଓଡ଼ି ବନି ହେଇଟା ତାହାଲ
ସେତ ଙ୍କାଇରେ। ଟିଙ୍କ୍ ନାଇଁ ଦରେ ଟିଙ୍କ୍ ନାଇଁ ରେଟିଙ୍କ୍ ଦେଇନାହି ତ। ଅଛି ଅଛି ରେଟିଙ୍ଗି ଅଛି ଠିକ ଅଛି ଦି ଲକ୍ଷ। ଦିଇ ଲକ୍ଷ ତିନି ହଜାର ଆଠଶ ନଅ।
ହଉ ତାଲେ ଏଟା ମଗେଇଦେବ। ପଇସ ବାକି ହାତରେ ପକେଇ ଦେଇଥିବୁ ପନ୍ଦର ତରିଖ ଷୋଳ ତାରିଖ ପାଇଲେ ଦେଇଦେବି। ପଇସା ହିସାବ।
ହୁଁ ମୁଁ ତ ଏମ ବି ଯବି ସମା। ଟିକେ ଦେବି ପଇସା ବାକିରେ।
ତୁ କାହିଁ କାହାକୁ କଣ ଦେଇଦେଲି କି। ନା ମେଡିକାଲ ଖର୍ଚ୍ଚ ଯଦି କରିବୁ ତାହେଲେ ଠିକ୍ ଅଛି ଦୋକାନେ ଆମର।
ହୁଁ ପାଞ୍ଚଶ ନବୁ ହଜାରେ ଦବୁ।
ନ ନଉନି କେତେ।
ହୁଁ ରାଜି ରାଜି ଅଧିକ ଯେତିକି ଅଛି ସବୁତକ। ରାଜି ଯଦି କହ ଯେତିକି ଅଛି ସବୁତକ ପଠେଇଦେବି।
ହଉ ଠିକ୍ ଅଛି ସବୁ ଯାକ ପଠା ମୁଁ ପାଞ୍ଚଶ ଏକ୍ସଟ୍ରା କରିଦେବି ଦେ। ଏତିକି ରଖିଛୁ ଟୋଟାଲ ହଁ ଟୋଟାଲଟାକୁ ପଇସା ପଠା। ପାଞ୍ଚଶ ଟଙ୍କା ଏକ୍ସଟ୍ରା କରିକି ଦେବି ଦେ ପଇସା ସବୁ ଜାକ ତେତେକ ଜାକ ଆଇଛି ସବୁ ଜାକ ପ ନା ମୁଁ ତ ପାଞ୍ଚଶ ଦେବି ମିଶେଇକି ଆଉ।
ଠିକ୍ ଅଛି ମା ଆଉଥରେ କଲ୍ କରୁଛି।
ହଁ।